ହଁ ହାଲୋ କଣ କରୁଚନ୍ତି?
ଦିଦି ପ୍ରଣାମ।
ହଁ ପ୍ରଣାମ କଣ କରୁଚନ୍ତି?
ଏଠେ ବସଚୁ ପାର୍କରେ।
ଆପଣଙ୍କ ଆଡ଼େ ବର୍ଷା ହେଇନି କି?
ହଁ ଏବେ ବର୍ଷା ହେଇ ଏବେ ଜଷ୍ଟ ଏଇ ଯି ଅଁ ଜଷ୍ଟ ସାଇଲା ଏବେ ଏବେ ପିମ୍ପି ଟିକେ ଟିକେ ହଉଚି ଯୋରଟା ଏଇନା ହଉଥିଲା। ଛାଡ଼ିଲା ଟି ଏବେ ଆଉ।
ଅଁ ହୋ। ଆମ ଆଡ଼େ ତ କାଲି ଠିକି ସାଢ଼େ ବାର କି ଗୋଟେ ଖଣ୍ଡେ ହବ ଏତେ ଜୋରେ ବର୍ଷା ଟିକେ ବର୍ଷା ଜୋର ସୋରେ ଆସିଲା ହେଇଗଲା
ଫୁଣି ଛାଡ଼ିଗଲା ପୁଣି ବର୍ଷା ହେଲା ଏମତି ସ ଖାଳ ଛଅଟା ସାତଟା ପର୍ଯ୍ୟନ୍ତ ବର୍ଷା ହେଲା ଛାଡ଼ଲା ଲାଇନ୍ ବି ପଳେଇଲା। ହକ୍ ଏ ପର୍ଯ୍ୟନ୍ତ ବି ମେଘୁଆ ଅଛି ଟିକେ ଫିରି ଫିରି ଟିକେ ପକଉଚି ଆଉ।
ପାଗ ଦେଇଚି ସିଇନ୍ତି ଆଉ କିନ୍ତୁ ଆମର ରଜ ପାଗ ନ ଦେଇ ରଜରେ ଦେଲା ଖରା ରଜ ପାଗ ଦେଇଚି ଏଇନା ଆଉ।
ହୁଁ, ଆଉ ରଜ ଗଲାଣି ହାରି ଆଉ
ରଜ ଗଲାଣି କିନ୍ତୁ ରଜ ପାଗ ଆମର ହେଇଛି ଏବେ।
ହଁ, ସବୁ ଚେଞ୍ଜ ଚାଞ୍ଜ ହେଇଯାଉଛି ଏବେ ଆଉ ଦେହ ପା ଭଲ ଅଛି?
ହଁ, ଦେହ ପା ଭଲ।
ଆଉ କଣ ଖାଇଚ?
ଖାଇଚୁ ଡାଲି, ଭାତ, ଡାଲି, ପୋଟଳ ଭଜା ଆଉ।
ଓହ।
ଆପଣ କଣ ଖାଇଛନ୍ତି?
ମୁଁ ଆଜି ସକାଳ ଏକା ବଲେ ସକାଳେ ଖାଇଲେ ଆଜି କଣ କହିଲ ହଁ, ଖାଇଥିଲି କାଲି ଦେବସ୍ନାନ ପୂର୍ଣ୍ଣିମା ଗଲା ତ ବୋଲେ ଆମର ଘରେ ଘରେ ପିଠାପଣା କରନ୍ତି। କାଲି କାଲି କରିଥିଲି ତ କାଲି ଖାଇଥିଲୁ ଆଉ ଟିକେ ସକାଳୁ ଚକୁଳିଟା ଆଉ ଚଣା ତରକାରୀ କରିକି ଖାଇଲୁ।
ଆଜ୍ଞା। ଆପଣଙ୍କ ଘର କୋଉଠି କି? ଆଜ୍ଞା। ନେଟୱର୍କ ପାଉନି ହାଲୋ।
ହଁ, ସୁବିଲା
ହଁ, ହଁ ନେଟୱାର୍କ ପାଇଲା।
ହଁ, ପଖାଳ ଭାତ ଖାଉଚୁ। ବୋଇଲେ ଆ ଆଉ ଗରମ ଟା ରାନ୍ଧିନୁ ପ ପଖାଳ କୁ ପୋଟଳ ଆଳୁ ଭଜାକୁ ମସଲା ଦେଇକି ଭଜା ହେଇଥିଲା ଆଉ ତା ସାଙ୍ଗେ ଆଳୁ ଭର୍ତ୍ତା ଟିକେ ଆଉ ଲେମ୍ବୁ ଖଟା ଏମିତି ସାଇଟ ରେ ଟିକେ ଦେଇ ଖାଇଲୁ ଆଉ
ଆଜ୍ଞା, ପଖାଳ ତ ଆମ ଓଡିଆର ଗୌରବ ଆଉ।
ହଁ, ଆଉ ଏ ଗରମ ଗରମ ଭାତ ଗୁରା ନଷ୍ଟ ହେଇଯିବ ରାନ୍ଧିଲୁନି ଆଉ
ଆଜ୍ଞା। ଗରମ ବି ପାଗଟା ପାଇଁ ଖରାପାଗକୁ
ହ୍ୟାଲୋ।
ଆଜ୍ଞା।
ଆପଣଙ୍କ ନେଟୱାର୍କ ନାହିଁ କି ଶୁଭୁନି ଠିକରେ
ନାଇଁ ନେଟୱାର୍କ ନାହିଁ ଟିକେ ବ-ବପିଙ୍ଗ ରହୁଛି।
ହଁ ହଁ କୁହନ୍ତୁ ଆଉ ଆ ଆଉ କଣ କେମିତି ଚାଷବାସ ଆପଣଙ୍କ ଆଡେ କଣ କେମିତି ହୁଏ କଣ କେମିତି ଜାଣିଛନ୍ତି କଣ କେମିତି ଲଗାଯାଏ?
ହୁଁ ଉଁ। ଚାଷବାସ ଏବେ ତ ଆମର ଧାନ ସିଜିନ ଆଇଲାଣି ଏବେ ତଳି ପଡ଼ିଗଲାଣି।
ହଁ।
ତାପରେ ଏ ବର୍ଷା ସଜିିନ ହେଇଲା ଯିଏ ବିଲ ବାଡି କରି ପାଣି ମଡାକୁ ଅସୁବିଧା ହବନି କିନ୍ତୁ ଏ ଜହ୍ନି କାକୁଡି ଫାକୁଡି ବର୍ଷା ପାଇଁ ପଚିପୁଚା ଯାଏ ପ୍ରାୟ ଆଉ। ଟମାଟୋ ତ ରୁହେନି ଟମାଟୋ ସିଜିନିଆ ଟା ନୁହେଁ ବି ଖରା ଖରା ଦିନିଆ ଟମାଟୋ ନୁହେଁ ଆମର ହୁଏ ଶୀତ ଦିନ ଟମାଟୋ।
ହଁ ହଁ।
ଶୀତ ଦିନେ କଣ ପାଣି ଅଧିକ ଦରକାର ହୁଏନି ନା ପାଣି ଟମାଟୋରେ ଗୋଟେ ବୁନ୍ଦାରେ ପାଣି ଦେଲେ ଗଛ ତାର ବଞ୍ଚିଯିବ।
ଆମର କଣ କହିଲି ଗୋଟେ ଗଛ ଗୋଟେ ଅଛି ଯେ ସେ ଗଛ ପାଖରେ ଗୋଟେ ଚଢେଇ ବସା କରିଛି ମାନେ ପୁରା ଟୁଇଁ ଟୁଇଁ ଚଢେଇ ବୋଲେ ଛୋଟ ହେଇଯାଉ ଆମ ଆଙ୍ଗୁଠି ଟା ଜେଡିକିଟେ ସେ ଚଢେଇଟା ଆକଚୁଆଲି ସେଡିକି ଟିଏ।
କି କ କି ପଖୀ କି
ସେ ପକ୍ଷୀକୁ ମୁଁ ଆକଚୁଆଲି ତା ନାଁ ବି ଜାଣିନି ଘର ଚଟିଆ ତ ନୁହଁ ଘର ଚଟିଆ ଚଢ଼େଇ ସେ ଅଲଗା ଦେଖାଯାଏ। ପୁରା ଏଇ ଆଙ୍ଗୁଠି ଟା ଜେଡିକିଟିଏ ସେ ଚଢେଇଟା ସେଡିକି ସେଡିକି ତା ଛୁଆ ଗୁଡା ପୁରା ଆହୁରି ଟୁଇଁ ଟୁଇଁ। ନା ଦେଖିବାକୁ ଏତେ ଖୁସି ଲାଗୁଛି ଆଉ କଣ କହିଲେ ସେ ଗଛଟାରେ ସେ ବସା ବାନ୍ଧିଛନ୍ତି ଗୋଟେ ଗୋଟେ କୁଟା ଯୋଉ ଇଏ ସବୁ ଆଣିକି ସେଠି ସୁନ୍ଦର ବସା ଟିଏ ବାନ୍ଧିଛନ୍ତି ତାଙ୍କ ଘର କରିଛନ୍ତି ମାନେ କେତେ ସୁନ୍ଦର ହେଇଛି।
ତାଙ୍କ ବସା ତ ସୁନ୍ଦର ଦେଖାଯାଏ ଆଉ
ହୁଁ ସେ ପକ୍ଷୀ ଯେମିତି ସୁନ୍ଦର ତାଙ୍କ ଘର ତିଆରି କରିଛନ୍ତି କେତେ ସୁନ୍ଦର।
ଏ ବୋଧେ ଆମର କୋଇଲି ହେଇଥିବ ନା କଣ?
ନା ମ କୋଇଲି ଏତେ ଟୁଇଁଟିଏ କୁଆଡୁ କୋଇଲି ଆସିବ କୋଇଲି ବଡଟେ ପୁରା କଳା ହେଇକି ସେଟା କଣ ତା ନାଁ ଆକଚୁଆଲି ମୁଁ ଜାଣିନି ଛୋଟ ଆମ ଆଙ୍ଗୁଠି ଭଳିଆ ସେ ଚଢେଇଟା।
ଅଙ୍ଗୁଠି ଭଳିଆ?
ହଁ ଆମ ଆଙ୍ଗୁୁଠିଟା ଜେଡିକି ଟିଏ ସେ ଚଢେଇଟା ଆକଚୁଆଲି ସେଡ଼ିକି ଟିଏ।
ଆଜ୍ଞା ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ମାର୍କେଟ ଆଡେ ବୁଲିଛେ କେତେବେଳେ?
ମାର୍କେଟ ଆଡେ ଏବେ ତ ନାହିଁ ଘର କାମ ଦାମ ଚାଲିଛି ତା ଭିତରେ ସମୟ ମାଇଲେ ଟିକେଇ ଫୋନ ଫରେ କଥା ଲାଗୁଛି ମେଟ ଆଡେ ଯାଇ ନା ଯିବା ଆଉ ପଇସା ପତ୍ର ହେଲେ ସିନା ମାର୍କେଟ ଯିବା ଖାଲି ଟାରେ ଯିବା କି?
ତା ନିହାତି ନା ପଇସା ପତ୍ର ହେଲେ ହିଁ ମାର୍କେଟିଙ୍ଗ।
ଆଉ ପଇସା ହେଲା ମାନେ ମାର୍କେଟ ଗଲ ମାନେ କିଛି କିଣାକୁଣି ଦରକାର ଜିନିଷ ଆଇଁଲ ମୋଗା ମାର୍ କେଟେ ଗଲେ ତ ଖାଇବା ପାଇଁ ଆଗେ କିଣିବା ପଛେ ଖାଇବା ଜିନିଷ ଟା ଆଗ
ତୋର ତ ଆଗ ସବୁଠୁ ଖାଇବା ଜିନିଷ ଆଉ
ମାର୍କେଟେ ଗଲେ ତମେ କଣ ଖାଇବାକୁ ଭଲ ପାଅ?
ଆମର ଗୁପ୍ ଚୁପ୍ ଖାଉ ତା ପରେ ମୋମୋ ଖାଉ ଚିକେନ ପକୋଡା
ହଁ ନାଇଁ, ମୁଁ ତ ବାହାରେ କେବେ ମୋମୋ ଖାଇନି, ମୋର ଭାରି ଇଛା ଦେଖିବା ବାହାରେ ମୋମୋ ଟେଷ୍ଟ ସେଗୁଡ଼ାକ କେମତି ଲାଗୁଛି ଖାଇନି କେବେ ଘରେ ବନେଇକି ଖାଇଛି। କିନ୍ତୁ ମୁଁ ବାହାରକୁ ଗଲେ ଯଦି ଖରା ଦିନିଆ ବାହାରକୁ ଯାଏ, ମତେ ଦହିବରାଟା ଖାଇବା ମୋର ଭାରି ଫେବରାଇଟ୍।
ହଁ, ଦହିବରା ଭଲ ଲାଗେ ଆମକୁ କାଲି ଆମେ ପରା ଦହିବରା ଖାଇଲୁ ଯେ ଧବଳେଶ୍ଵର ମନ୍ଦିର ସେ
ହଁ, ଏଇ ବର୍ଷା ପାଗ ହେଲେ ଦହିବରା ଖଇବାକୁ ଇଚ୍ଛା ଲାଗେନି।
ନାଇଁ କାଲି ବି ଖରାପ ପାଗ ଦେଇଥିଲା ମୋର ଆଉ ସ୍ତ୍ରୀର ଯାଇଥିଲୁ ସାଢେ ଏଗାରଟା ବେଳକୁ ତା ପରେ ଆମେ ଆସିଲା ବେଳକୁ ବର୍ଷା କିନ୍ତୁ ହେଲା ଚାରିଟା, ଚାରିଟା ବେଳକୁ
ହୁଁ, ଆଉ କଣ କହିଲ ଗୁପଚୁପ୍ ଟା ଟିକେ ଖାଇବାକୁ ଭଲ ଲାଗେ ଯେ ଏଇ ବର୍ଷା ଦିନେ ଟିକେ ଗୁପଚୁପ୍ ଟା ଟିକେ ଏତେ ଖାଇବାକୁ ଭଲ ଲାଗେନି ମନହେଲେ କେବ ଟିକେ ଖାଉ ନହେଲେ ମୋର ଫେବ୍ରାଇଟ୍ ହଉଛି ମୁଁ ଖାଏ ଚାଟେ, ଗୁପଚୁପୁ ନହଲେ ଦହିବରା ଟିକେ ନହେଲେ ବରା ତର ତିଆରି ଭଲ ବରା ଯିଏ କରୁଥିବ। ନହେଲେ ଦୋସା ଏଇ ସବୁ ଜିନିଷ ଯାହା ତା ଭିତରେ ଯୋଉଟା ଟିକେ ମିଳିଲା ଆଉ
ହୁଁ, ହୁଁ।
ଆପଣଙ୍କୁ ପନିର୍ ଭଲ ଲାଗେ?
ହୁଁ, ପନିର ତରକାରୀ ଭଲ ଲାଗେ।
ହଁ, ମୁଁ ପନିର ଭଲ ପାଏନି।
ପନିର ଭଲ ଲାଗେ। ପନିର ଟା ଟିକେ ଆମର ଟିକେ ଭଲ ଲାଗେ ଖାଉନଥିଲି ଏବେ ଏ ବାହାରକୁ ଆସିଲା ଠୁ ଖାଇଲି ଆଉ।
ହଁ, ପନିର ଟାକୁ ଯଦି ଭଲସେ କରିବ ଟିକେ ଭଲ ଲାଗେ ପନିର ଟା ବେଶୀ ଫ୍ରାଏ କରିଦେଲେ ଭଲ ଲାଗେନି।
ଭଲ ଲାଗେନି। ତାକୁ ହଁ, ହଁ।
ହାଲକେଇ କି କରିବ ତାକୁ ନରମ ନରମ ଥିବ ଆଉ ଖାଇବାକୁ ଭଲ ଲାଗିବ ଆଉ ପୁରା ଟାଣ ହେଲେ ଯେମିତି ରବର ଟାଇପ ରେ ଟାଣିବାକୁ ପଡୁଛି ଖାଇବାକୁ ହେରା ଭଲ ଲାଗେନି।
ନାଇଁ ଏବେ ମୁଁ ନିଜେ କରିଥିଲି। ଥରେ ରୁମ ରେ ଆଣି ଭଲ ଲାଗୁଥିଲା କରିଥିଲି ଏତେ ମସଲା ବି କରିନଥିଲି। ତାକୁ ଛାଣି ଦେଇ ହଳଦୀ ପାଣିରେ ବୁଡ଼େଇ ଦେଲି ବହା ସଫ୍ଟ ହେଇଗଲା।
ହଁ, ଓହଁ ମାନେ ଛାଣିକି ହଳଦୀ ପାଣିଆ ପକେଇଦବ?
ହଁ, ଛାଣିକି ହଳଦୀ ପାଣି ରେ ବୁଡେଇଦେବେ ତାକୁ ଛାଣିଦେବେ କିଛି ମିନି୍ଟ ମାନେ ତରକାର ଯେତେବେଳେ ମସଲାକୁ ଦେବେ ସେ ପର୍ଯ୍ୟନ୍ତ କାଢ଼ିବେ ଆଉ ସାଙ୍ଗେ ସାଙ୍ଗେ ଛାଣିଲେ ମାନେ ପାଣି ଆଉ ଲୁଣ ହଳଦୀ ପାଣି ଟିକେ ଦେଇଦେବେ। ଯେ ବୟ ସଫ୍ଟ ହେଇଯାଏ ଆଉ।
ମାନେ ତାକୁ ପନିର କି ଛାଣିଦଲେ ଲୁଣ ଆଉ ହଳଦୀ ଗୋଟେ ପାଣିର ଜାଗାଟ ରଖିେ ସେ ପନିର ଟାକୁ ପକେଇ ଦେବେ।
ଆଜ୍ଞା, ପକେଇଦେଲେ ଆମର ପନିର ବହେ ସଫ୍ଟ ହେଇଯାଏ ଆଉ।
ଆଣ୍ଟି ପନିର ତରକାରୀ ଟା କେମିତି କର।
ପନିର ଦରକାର ସେମିତି ଯେମତି ଆମର ଚିକେନ କସନ୍ତି ସେମିତି କସନ୍ତି ତାପରେ ତା ପରେ ଆମର ପକାନ୍ତି ଦହି ଚାରୁ ମଗ ତା ପରେ ଆଉ ଗୋଟେ ଅଛି ଚାରୁ ମଗଜ‌ ସାଙ୍ଗକୁ ଆଉ କଣ ଗୋଟେ ବଟା ହୁଏ? ସେଇଟା ଲି ହେରି ତା ଗୁଣ୍ଡ ଟା ଆଁ କାଜୁ ବି କାଜୁ, କାଜୁ, କାଜୁ।
କାଜୁ, ଚାରୁ ମଗଜ ଜାଣିଛି ଥିବେ, ହଁ, ଟମାଟୋ, ଚାରୁ ମଗଜ, କାଜୁ, ଜିରା, ଧନଆ ଏସବୁ ଦେଇକି ଟିକେ ମସଲା ଦେଲେ ଭଲ ଲାଗେ, ହୁଁ, ହୁଁ।
ଆଜ୍ଞା। ତା ପରେ ଦହିଟା ଟିକେ ପକେଇଲେ ଭଲ ଲାଗେ ଆଉ।
ହଁ, ମତେ ଟିକେ ଚାଟ୍ ଖାଇବାକୁ ଭଲ ଲାଗୁଛି ମୁଁ କାଲି ଘରେ ଚାଟ୍ ବନେଇଥିଲି।
ଚାଟ?
ହଁ।
ଭଲ ଲାଗେ ମେତେ ଚାଟ ଆମ ଗାଁରେ କରନ୍ତି ଯୋଉ ଆମେ ଖାଉ ବି
ହଁ, ନିଜେ ଖାଲି ଘରେ ବନେଇ ଥିଲି ମୁଁ କହିଲି ଘରେ ବାନେଇକି ଖାଇବାଟା ହିଁ ଭଲ ଲାଗିବ। ବାହାର ତ ମାର୍କେଟ ଏ ଠୁ ଦୂର ଭଲ ମିଳିବନି। ଆଉ ଦେଖିବା ଘରେ ବନେଇବା ବୋଲେ ମଟର ଆଳୁ ସିଝେଇ ଦେଇକି ଆଳୁକୁ ଚକଟିକି ମଟର ଅଲଗା ରଖିକି ମସ ସଖିଲା କରି ତାକୁ କରି ଖଟା ପାଣି କଇଆଁ ତେନ୍ତୁଳି କରିଥିଲି ଏମିତି ପୁଦ୍ରିନା ପତ୍ର ଇଏ ପକେଇି କରିଦେଇଥିଲି। ଆଉ ଯୋଉ ପାମ୍ପୁଡି ପିଆଜ ଗାଜର ଟିକେ ଆଉ ସେଓ ଗଣ୍ଠିଆର ଠିକ୍ ଗାନେସ କରି ଖାଇବ ଭଲ ଲାଗୁଥିଲା। ଦୋକାନ ପରି ମାନେ ଗୁପଚୁପ କେବେ କାଇ ଟ୍ରାଏ କରିନି କରିବା ପାଇଁ ଥରେ କରିଥିଲି ଏଟା ନରମ ହେଇଗଲା ଆଉ ତାପରେ କରିନି କେବେ।
ନରମ କେମିତି ନର ନାଗୁଚ ଗୁପଚୁପଟା ନିଜେ ତିଆରିକଲେ ଭଲ ଲାଗେ ଖାଇବାକୁ ବି।
ଭଲ ଲାଗେଯେ କଣ କହିଲ ଟିକେ ପାଗ ଭୁଲ ହେଇଗଲା ତ ଟିକେ ନରମ ଲାଗିଲା।
ଛଣା ତାହେଲେ ଆମର ଯୋଉଁ ତେଲ ପକେଇଲେ ସେ ତାପାମାତ୍ରା ତାହେଲେ ଛାଣିବାର ଭୂଲ ଥିବ ନରମ ହେଇଯାଇଥିବ ଆଉ।
ହଁ। ଆଉ ରାତି ପାଇଁ କଣ ଖାଇବା ରଖିଛ କରିବ ବୋଲି ପ୍ଲାନିଂ ରଖିଛ।
ରାତି ପାଇଁ ଆଜି ତ ମଙ୍ଗଳବାର ସିଏ ଆଇଁଷ ଖାଉନାହାନ୍ତି। ତାପରେ ଦେଖିବା ପ୍ଲାନିଂ ଛତୁ ନହେଲେ କରିଦବୁ ଆଣିକି ଆଉ।
ହଁ ସବୁବେଳେ କଣ ଆଇଁଷଟା ବି ଖାଇବା ଟା ଏତେ ଭଲ ନୁହଁ। ବାର ହେଲା ଭଲ ଦିନ ମନ ହେଲା କିଛି ଆଣି ଖାଅ ସାଧା ଟା ଖାଅ ଦେହ ପାଇଁ ବହୁତ ଭଲ।
ସାଧାଟା ଭଲ ଯେ ଆଇଁଷ ପାଇଁ ଟିକେ ପାଟି ଫାଟି ଟିକେ
ହୁଁ ହୁଁ।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
ଆଇଁଷଟା ସବୁବେଳେ ଖାଇଲେ ଦେହଟା ବି ଭଲ ଲାଗନ ଦେଖିକି ସମୟ ସୁବିଧା ଦେଖିକି ଖାଇବେ ଆଉ।
ଆ-
ସାଧା ଟା କିନ୍ତୁ ଭଲ ସାଧାରେ ତମେ ଖାଅ ଦେଖିବ ବହୁତ ବଢିଆ ଲାଗେ ଖାଇବାକୁ।
ସାଧାରେ ଭଲ ଲାଗେ ଓଲୋଟି ସାଧାରେ ଅଧିକ ଖାଇବ ଆଇଁଷରେ ଅଳ୍ପ ଖାଇବ।
ହଁ ମୋର ଗୋଟେ ଜିନିଷ ଜାଣିଛନ୍ତି ମୁଁ ଆଇଁଷ ଆମ ଘରେ ଯଦି ହେଇଥିବ। ମୁଁ ଖାଇଥିବି ଖାଇଲା କିଛି ସମୟରେ ଯଦି ଆଇଁଷ ରେଡି ହେଲା ମତେ ଆଇଁଷ ଯଦି ଘରେ ହେଇଥିବ ମତେ ଶୀଘ୍ର ଭୋକ ଲାଗେ।
ଆଇଁଷତ ଗୋଟେ ଖାଇବା ଜିନିଷ ଯିଏକି ସବୁବେଳେ ଖାଇବାକୁ ମନେ ହବ।
ହଁ। ଇଆଡେ କେତେବେଳେ ଆସନ୍ତୁ ବୁଲି ବୁଲାକି ଯିବେ ଦେଖିବେ।
ହୁଁ ଯିବୁ ଆଜ୍ଞା।
ଆସିଲେ ଆସିବେ ବୁଲିକି ଦେଖିବ ଆମ ଗଛରେ ବହୁତ ପଣସ ହେଇଛି।
ଆଜ୍ଞା ଆଜ୍ଞା।
କେହି ଆଗ ଭଳି ପଣସ ଖାଉନାହାନ୍ତି ବୋଲି କେହି ନୋଉନାହାନ୍ତି। କଠା ସମୟରେ ଯିଏ ଯେମିତି ନେଲେ। ଆଉ ଏବେ ଆଉ କେହି ନୋଉନାହାନ୍ତି।
ଏବେ ପଣସ କଠା ଖାଲି ଯାହା ତରକାରୀ କରି ଖାଆନ୍ତି ଏମିତି ପ୍ରାୟ କେହି ଖାଉନାହାନ୍ତି ବୋଧେ ଆମର ପାଚିଲା ପରେ।
ନା ଖାଉନାହାନ୍ତି ଏବେ ଗ୍ୟାସ୍ ହଉଛି। ଦେହ ଖରାପ ହଉଛି ବୋଲି କେହି ଖାଉନାହାନ୍ତି ଆଗେ ଖାଉଥିଲେ। ଏବେ ଆଉ କେହି ଖାଉନାହାନ୍ତି।
ଆଜ୍ଞା ଆଜ୍ଞା।
ଆଉ କଣ କୁହନ୍ତୁ। ବର୍ଷା ଏବେ ପୁଣି ପକେ ପକେଇଲା ଛାଡ଼ି ଯାଇଥିଲା ପୁଣି ଫି ହଁ ବା ଫିମ୍ପି ପକେଇଲାଣି। ହବ ବର୍ଷା ଦିନ ଆସିଲାଣି ବର୍ଷା ହବ ଆଉ। ଜ୍ୟେଷ୍ଠ ମାସ ସଇଲା ଆଷାଢ଼ ଆଜି ଠୁ ପଶିଲା। କାଲି ଜ୍ୟେଷ୍ଠ ପୂର୍ଣ୍ଣିମା ଗଲା।
ହୁଁ ଜ୍ୟେଷ୍ଠ ପୂର୍ଣ୍ଣିମା କାଲି ଗଲା ଆମର ଜଗନ୍ନାଥଙ୍କ ସ୍ଵାନ ଗାଧୁଆ ହେଲା ତାଙ୍କୁ। ଯାଇଥାନ୍ତୁ ଭାବୁଥିଲୁ ଯେ ଆଉ ଗଲୁନୁ କହିଲୁ କେତେଥର ଯିବୁ ରଥଯାତ୍ରାକୁ ଆଉ।
ହଉ। ହଉ ଆଜ୍ଞା ରଖୁଛି।
ଆଜ୍ଞା। ହେଇଗଲା ଦଶ ମିନିଟି। ହୁଁ